ଆଜ୍ଞା କଣ କରୁଛନ୍ତି ଆପଣ।
କିଛି ନହିଁ ଆଜ୍ଞା ଅନ୍ଧାର ରୁମ୍ରେ ଟିକେ ଫ୍ୟନ୍ ଟା ଚଲେଇକି ବସିଚି। ଥଣ୍ଡା ଥଣ୍ଡା ପବନ୍ ଆସୁଛି ବାହାରୁ। ବର୍ଷାର ଯେଉଁ ଛିଟା ମାରୁଛି ଏତେ ସୁନ୍ଦର ଲାଗୁଛି ପାଗ କଣ କହିବି। ମୁଁ ଯଦି ସାୟାର୍ ହେଇଥାଏ ମୁଁ ଯଦି କବି ହେଇଥାନ୍ତି ଗୋଟେ ସ୍ଵର୍ଣ୍ଣ କବିଟେ ପାଗ ପାଇଁ ଲେଖିଥାନ୍ତି।
ଆଚ୍ଛା ଆଚ୍ଛା।
କିନ୍ତୁ ମୁଁ କୋବି ନାଇଁ ଗୋଟେ ଲେଖକ ମୁଁ ଖାଲି ଗପ ଲେଖେ। କବି ପାଇଁ ସ୍ଵର୍ଣ୍ଣ ଶବ୍ଦ ଦର୍କାର୍।
ଆଜ୍ଞା ଆପଣଙ୍କୁ ସ୍ଵର୍ଣ୍ଣ ସବ ଶବ୍ଦ ଶିଖିବାକୁ ପଡିବ।
ଆଜ୍ଞା ଆଜ୍ଞା ମୁଁ ମୁଁ ଭାବୁଥିଲି। କି ଲିଟ୍ରେଚର୍ ନାମକ ଯେଉଁ ବିଷୟ ଥାଏ ସେଟାକୁ ନବା ପାଇଁ। କିନ୍ତୁ ମୋ ବାପାଙ୍କର ଅନୁମତି ନଥିଲା ହେଥିରେ ସେ କହିଲେ କଣ ସେ ପାଠ ପଢିବୁ। ମୁଁ ଯାହା କହୁଛି ସେଇ କଥା ଶୁଣ ତ ମତେ ବାଧ୍ୟ ତ ଏଇ ପାଠ ପଢ଼ିବାକୁ ପଡ଼ୁଛି। ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି।
ଆ ମୁଁ ଏଇଠି ମୋର ମିତ୍ର କାହା କୋଉ ଗୋଟେ ମିତ୍ରଙ୍କ ସହିତ ବାର୍ତ୍ତାଳାପ କରୁଥିଲି କାହା ସହିତ ମୁଁ ଭୁଲିଗଲି। ବାର୍ତ୍ତାଳାପ କରୁଥିଲି। ଖାଲି ରେ ବାର୍ତ୍ତାଳାପ କରୁଥିଲି କିଛି କାମ ପାଇଁ ନୁହଁ। ତାଙ୍କ ସହିତ ବାର୍ତ୍ତାଳାପ କଲା ପରେ ଆଉ ଜଣଙ୍କ ସହିତ ବାର୍ ର୍ତାଳାପ କରୁଥିଲି ରୋଲ୍ ନମ୍ବର୍ ୱାନ୍ ସହିତ ବାର୍ତ୍ତାଳାପ କଲା ବେଳେ ମୋର ଆଉ ଜଣେ ମିତ୍ର ମତେ ଯୋଗାଯୋଗ୍ କରିଥିଲେ। ଅ ଯୋଉ ଗ୍ରୀନ୍ କଲ୍ର ଆପ୍ ସେଥିରେ ମାନେ ଆମର ୱାଟ୍ସପ୍ ଯୋଉ କୁହନ୍ତି ତାକୁ ନାଇଁ ନାଇଁ ୱାଟ୍ସପ୍ ଯୋଗାଯୋଗ୍।
ଆଚ୍ଛା ଆଚ୍ଛା।
ହଁ ସେ ମିତ୍ର ଆମର ଆଜି ହିଁ ଆସ୍ଚନ୍ତି କଲେଜ୍କୁ ଯିଏ।
ଆଚ୍ଛା ଆଛା ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି।
ଆଜ୍ଞା ସିଏ ମତେ ଯୋଗାଯୋଗ୍ କରିଥିଲେ ତାଙ୍କ ସହିତ କ ଲି ଏବେ କଣ ମୋର ଆଉ ଗୋଟେ ମିତ୍ର ଯୋଗାଯୋଗ୍ ମତେ କରୁଛନ୍ତି। ଆ ମୁଁ କହୁଛି ତାଙ୍କୁ ସହିତ ଆ ଆପଣ ଟିକେ ଡେରି କର୍ଦେଲେ ଆପଣ ତ ମତେ କହିଥିଲେ ଯୋଗାଯୋଗ କରିବାକୁ ଦସ୍ ଚ ଉଡେ କିନ୍ତୁ ଆପଣ ଯୋଗାଯୋଗ ଯେହେତୁ କଲେ ନାହିଁ ମୁଁ ଆଉ ଜଣଙ୍କ ସହିତ ଯୋଗାଯୋଗ କରୁଅଛି ଏବେ।
ଆଜ୍ଞା ଆଜ୍ଞା।
ଆ ମୁଁ ଆଉ ଗୋଟେ ଫୋନ ରେ ଯେହେତୁ ଯୋଗାଯୋଗ କରିଅଛି ତ ଆପଣଙ୍କ ସହିତ ଆଉ ଗୋଟେ ଫୋନ ରେ କଥା ହେଇଯାଉଛି।
ମାନେ ଗୋଟେ ଗୋଟେ
ଗୁ ସହିତ ଆଜ୍ଞା ଆଜ୍ଞା ଆପଣ କରିପାରିବ ମୁଁ ଡେଙ୍ଗୁଙ୍କ ସହିତ କଥା ହେଇସାରାରେ ତାପରେ ଆପଣ ଯୋଗାଯୋଗ କରିବେ। ଆମର ଯୋଗାଯୋଗ କରିବାକୁ ୟା ପରେ ଆପଣ ଆମଙ୍କର ଯୋଉ ଯିଏ ଆମର ଗୋଟେ ଗ୍ରୁପ୍ ରେ ନାହାନ୍ତି କି ଯୋଉ ତାଙ୍କର ଟିକେ କଥାବାର୍ତ୍ତା ଠିକ୍ ନଥାଏ। ଆପଣ ବୁଝିପାରୁଛନ୍ତି ମୁଁ କାହାକୁ କହୁଚି? ଆପଣଙ୍କୁ କହୁଚି ମୁଁ। ଜାଣିନାହାନ୍ତି ଆଜି ଯିଏ ପାଗଳ ନାଇଁ ନାଇଁ ନାଇଁ ମାନେ ହୋଉଥିଲେ ଟିକେ କାନ୍ଦି ଦୋଉଥିଲେ ଆଜି। କାନ୍ଦି ଦେଇକି ଆପଣ ଜାଣିଛନ୍ତି ଆଜି ସେ କଣ କରିଛନ୍ତି ଆପଣ ଜାଣିଛନ୍ତି ଆପଣଙ୍କୁ କହିବି।
କୁହନ୍ତୁ ଆଜ୍ଞା।
ହାତ ଟିକୁ ନେଇକି କାନ୍ଥରେ ପିଟି ଦେଇକି ହାତ ଫଟେଇ ଦେଇଛନ୍ତି।
କାନ୍ଥ ଠିକ୍ ଅଛି ତ?
କାନ୍ଥଟା ଠିକ୍ ଥିବ ମୁଁ ଜାଣିନାହିଁ। କିନ୍ତୁ ଏହି କଥାଟି ମତେ ଆଜ୍ଞା ସେଇ କାନ୍ଥ କଥା କହିି କି ମୁଁ ହସିଲି କାନ୍ଥ ତ ଠିକ୍ ଥିବ ହିଁ ମାନେ ମୁଁ ଭାବୁଛି କେତେ ବଡ ମାନେ ତାଙ୍କ ମୁଣ୍ଡ ଫୁଣ୍ଡ କିଛି କାମ କରୁନାହିଁ ମାନେ କଣ କହିଲା ଆମେ ଯୋଉ ଆଇସ୍କ୍ରିମ୍ କିଣିବାକୁ ଯାଇଥିଲେ ଆପଣଙ୍କର ମନେ ଥିବ?
ଆଜ୍ଞା।
ଆଜ୍ଞା ତ ଆଇସ୍କ୍ରିମ୍ କିଣିକି ବାହାରକୁ ଆସିଲା ବେଳକୁ ମୁଁ ଦେଖିଲି ଆମର ଯୋଉ ଆଜି ଯୋଉ ମିତ୍ର ବିଶ୍ବବିଦ୍ୟାଳୟ ଆସିଥିଲେ ତାଙ୍କ ସହିତ ସେଇ ମିତ୍ର ଥିଲେ ଫୁଲ ତ ତାପରେ ଦୁହେଁ ଏଇଠି ଠିଆ ହେଇଥିଲେ ବାହାରେ ତ ମୁଁ ତାଙ୍କୁ ପଚାରୁଥିଲି ଆପଣ କିଏ କୋଉ କଲ୍ କୋଉଟା ଖାଇବେ ମୁଁ ତାଙ୍କୁ ପଚାରିଥିଲି ଦି ଜଣକୁ ତାପରେ ଆଉ ସମସ୍ତେ ଭିତରେ ଥିଲେ ଆଜ୍ଞା ତ ସିଏ ମ ମତେ କହିଲେ କି ସିଏ ଖାଇବେନି ଆଉ ତାପରେ ମତେ ଆଜି ଯିଏ ଆସିଛନ୍ତି ଆମର ସିଏ ମତେ କହିଲେ କି ଆଉ ଦେଖନ୍ତୁ ଆପଣ ତାଙ୍କ ହାତ ଦେଖନ୍ତୁ ମୁଁ ତାଙ୍କ ହାତ ଦେଖିଲା ବେଳକୁ ମାନେ ଧରିଲା ବେଳକୁ ସେ ହାତଟିକୁ ଟିକେ ଏମିତି ନେଇ ଗଲେ। କାଳେ ମୁଁ ଦେଖିଦେବି ତାପରେ ମୁଁ କହିଲି କଣ ଆପଣ ନେଇଯାଉଛନ୍ତି ହାତଟା ଦେଖାନ୍ତୁ। ଆ ତାପରେ ଦେଖିଲା ବେଳକୁ ହାତଟି ଏଇଠି ନା ମାନେ କଣ ଦାଗ ପଡିଯାଇଛି। କି ନାଲି ପଡିଯାଇଛି ପୁରା ଫାଟି ଯାଇଛି। ତାପରେ ଫାଟିନି ମାନେ ରକ୍ତ ବୋହିନି କିନ୍ତୁ ସେ ଯୋଉ ପୁରା ଗ୍ରୀଲ୍ ର ଦାଗ ଗୁଡାକ ପୁରା ରହିଯାଇଛି ନାଲି ନାଲି ହେଇଯାଇଛି ପୁରା ସେ ସେ ମାନେ କଣ ଗୋଟେ ହେଇଛି। ମାନେ ମୁଁ ଜାଣିପାରୁନି ମୁଁ ସେଟାକୁ ଆପଣଙ୍କୁ ବର୍ଣ୍ଣନା କରିପାରୁନି ମାନେ ରକ୍ତ ବାହାରୁନି କିନ୍ତୁ ସେ ହା ତ ତାଙ୍କର ନାଲି ହେଇଯାଇଛି ମାନେ ନାଲି ହେଇନି ଏମିତିଆ ଯେମିତି ମାଡ଼ ହେଇଗଲେ ନାଲି ହୁଏ ସେମିତିଆ ନାଲି ନୁହଁ। ପୁରା ଯେମିତି ଦାଗ ପଶି ଯାଇଛି ସେମିତି ନାଲି ହେଇଛି ମାନେ ଯେମିତି ରକ୍ତ ବାହାରିକି ଶୁଖି ଯାଇଛି ସେମିତି ନାଲି। ବଧେ ଟିକେ ବାହାରି ଥିଲା ବୋଧେ ସେଇଟା ସେ ମତେ କହିଲେ ନାହିଁ ତ ମୁଁ ଯେତେବେଳେ ଦେଖିଲି ଆଉ ମୁଁ ଆଜି ଭୁଲ୍ ରେ ଭୁଲ୍ ବାସତଃ ଚାରି ଥର ଖଣ୍ଡେ ତାଙ୍କର ସେଇ ଖଣ୍ଡିଆ ଟାକୁ ଧରି ଦେଇଚି। ତାଙ୍କୁ ତାପରେ ତାଙ୍କୁ ବହୁତ କଷ୍ଟ ହେଇଥିଲା। ସେଥିପାଇଁ ମଝିରେ ଚିଲେଇଥିଲେ ସେ ମାନେ ଚିଲେଇଥିଲେ ମାନେ କଷ୍ଟରେ ଚିଲେଇଥିଲେ ଯୋଉ ଆମେ ଏପଟେ ବସିଥିଲୁ। ଆପଣ ଶୁଣିଥିବେ ସେପଟେ ବସିକି ଏମିତି ଚିଲେଇ ଦେଲେ ସେ ତାଙ୍କର ହାତ ଟିକୁ ମୁଁ ଧରି ଦେଇଥିଲି। ମୁଁ ତାଙ୍କୁର ଭିଡୁଥିଲି କି ଆସନ୍ତୁ ଭିଡିଲା ବେଳକୁ ହାତ ସେଇଠିକି ଧରିଦେଲି ତ ତାଙ୍କର ତାଙ୍କୁ କଷ୍ଟ ହିଁ ଟିକେ ଅଧିକ ଜୋରେ ହେଲା। ମୁଁ ତାଙ୍କୁ କହୁଥିଲି କି ତମେ ଏମିତି କର ନାହିଁ କିନ୍ତୁ ମାନେ ନାଇଁ ନାଇଁ ମୁଁ ସେଥିପାଇଁ ରାଗିଗଲି କିଏ ଆପଣଙ୍କର ଇଏ କଣ ଛୁଆ ଳାମି ଆପଣ ଏମିତି କଣ କରୁଛନ୍ତି ମୁଁ ସେଥିପାଇଁ ରାଗିଗଲି ତାଙ୍କ ଉପରେ ତାପରେ ମୋର ମହିଳା ମିତ୍ର ଯିଏ ଭିତରୁ ଆସିଲେ ମୋ ପାଇଁ ଆଇସ୍କ୍ରିମ୍ ନେଇକି ତାପରେ ସି କହିଲେ କି କଣ ହେଲା ତାର ମୁଁ କହିଲି କିଛି ନାହିଁ ମୁଁ ମୋ ମହିଳା ମିତ୍ରଙ୍କୁ କହିଲି ଚାଲନ୍ତୁ ଘରକୁ ଯିବା। ମାନେ ମୁଁ ଆମର ଯୋଉ ଆଜି ଯୋଉ ବିଶ୍ୱବିଦ୍ୟାଳୟ ଆସୁଚନ୍ତି ତାଙ୍କ ସହିତ ଏମିତି କଥା ହେଲି କି ଆମେ ଚାଲନ୍ତୁ ନାଟ କରିବା କି ସମସ୍ତେ ପଳେଇ ତାର ତାପରେ ମୁନ ମୁଣ୍ଡ ମନକୁ ଠିକ୍ ହେଇଯିବ। ଏମିତି କହିଲି ଆଜ୍ଞା ଆପଣ ଟିକେ କହୁନାହାନ୍ତି କିଛି ଗୋଟେ।
ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ ମୁଁ ଶୁଣୁଚି ଆପଣଙ୍କ କଥାଟା ବହୁତ୍ ମାନେ ରୋମାଞ୍ଚକ ଭଲ ଲାଗୁଚି ମତେ ସେଥିପାଇଁ ମୁଁ ଶୁଣୁଚି ଟିକେ ଧ୍ୟାନ ଲଗେଇକି।
ଆଜ୍ଞା। ତ ତା ପରେ ମୁଁ କ ମୁଁ ମହିଳା ମିତ୍ରଙ୍କୁ କହିଲି ଆମେ ପଳେଇବା ସେମିତି ସେ କହିଲେ ହଉ ହଉ ଠିକ୍ ଅଛି ପଳେଇବା ବାକି କଣ ହେଲା କଣ ଆପଣଙ୍କ ରାଗି ଯାଇଚନ୍ତି ଦୁହେଁ? ମୁଁ ଆଉ ମୋର ଯୋଉ ସେ ଯୋଉ କଲେଜ ଆଜି ଆସିଥିଲେ ତା ସେଇ ମିତ୍ର ଆମେ ଦୁହେଁ ରାଗି ଯାଇଥିଲୁ ସେଠି ଠିଆ ହେଇଥିଲୁ। ତ ସେ କହିଲେ କଣ ହେଇଯାଇଚି। ତା ପରେ ସିଏ ଟିକେ ଦୂରରେ ଠିଆ ହେଇଥିଲେ ଯୋଉ ଫୁଲ ତା ପରେ ସେଠୁ ଆଁ ଠିକ ଅଛି ଆପଣ ମଝ୍
ହୁଁ ଆଜ୍ଞା ଆଜ୍ଞା।
ହଁ ତା ପରେ ମୁଁ ସେ ଯୋଉ ମହିଳା ମିତ୍ର ମୋର ତାଙ୍କୁ କହିଲି କି ଅ ସିଏ ଯାଉଥିଲେ ତାଙ୍କ ପାଖକୁ ମୁଁ କହିଲି କି ଆପଣ ଚୁପ ଚାପ୍ ମୋ ପାଖରେ ଠିଆ ହୁଅନ୍ତୁ କିଛି ଯିବା ଦରକାର ନାହିଁ। ଏମିତି ତାଙ୍କୁ କହିଲି ତା ପରେ ସିଏ ଆଉ ଗଲେ ନାହିଁ। ତା ପରେ ସେ କହିଲେ କଣ ହେଲା କଣ ସେ କିଛି କହିଦେଲେ ନା କଣ ଆପଣଙ୍କୁ? ମୁଁ କହିଲି ଏମିତି ଏମିତି ହେଇଚି ତାଙ୍କ ହାତ। ଏ-ଏମି-ଏମିତି କାମ ଗୁଡା ଯୋଉ ସେ ଯୋଉ କରୁଚନ୍ତି। ଆମେ କିଛି କଥା ହେବା ତାଙ୍କ ସହିତ ଦରକାର ନାଇଁ। ଏଇ ହେଲା କହିଲି ତାପରେ ସେ ମନଉଥିଲେ ଆସିକି ମହିଳା ମିତ୍ରଙ୍କୁ କି ହଉ କଥା ହୁଅନ୍ତୁ ଆପଣ ଆପଣ ମାନେ ରାଗି ଯାଉଚନ୍ତି କଣ ଏମିତି ହଉଥିଲେ। ମତେ ତ ବେଶି କହୁନଥିଲେ ସେ ତାଙ୍କର ସେ ଯୋଉ ଆର ମହିଳା ମିତ୍ର ଆମ ଉପର ଘରର ମହିଳା ମି ତାଙ୍କୁ ଟିକେ ବେଶୀ ଟିକେ କହୁଥିଲେ ଆପଣ ବୁଝିପାରୁଥିବେ ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ମୁଁ କଣ ଶୁଣିବାକୁ ପାଇଚି ସିଏ ତାଙ୍କର ନେତ୍ରରୁ ପାଣି ଝରି ପଡ଼ିଚି ଆଜି।
ହଁ ହଁ ବହୁତ ଝରି ପଡିଚି। ମୁଁ ତାଙ୍କ ପାଖରେ ମାନେ ଆମର ସିଏ ଗୋଟେ ମାନେ ଟିକେ ଭଲ ହେଇକି ସିଏ ଟିକେ ମାନେ ମନଉଥିଲେ ଟିକେ ଆମର ମହିଳା ମ ତ୍ର ଘରର ମୋ ମହିଳା ମିତ୍ର ଟିକେ ଚିଲେଇ ଦେଲେ। ତ ସିଏ ମୁଁ ତାଙ୍କ ମଝିରେ ବସିଥିଲି। ସିଏ ସେପଟେ ବସିଥିଲେ। ଇଏ ଡାହାଣ ପଟେ ବସିଥିଲେ ମୋର ଭୁଲ ଆଉ କାନ୍ଦି ପକେଇକି ମୁହଁ ବୁଲେଇ ଦେଲେ ତା ପରେ ତାଙ୍କୁ ତାଙ୍କ ସାଇଡ ରେ ବସିକି ମୁଁ ତାଙ୍କୁ ବୁଝଉଥିଲି। ଆଉ ମୋ ମହିଳା ମିତ୍ର ଆଉ ତାଙ୍କୁ କିଛି କହୁନଥିଲେ। ତା ପରେ ମୁଁ ତାଙ୍କୁ ବୁଝଉଥିଲି। ଆଉ ମୁଁ ତ ଯେହେତୁ ଝିଅଟି ମୁଁ ତ ତାଙ୍କୁ କିଛି ମାନେ ବୁଝେଇ ପାରିବି। କିନ୍ତୁ ମାନେ କାନ୍ଦିଲା ବେଳେ ଯୋଉ ଜିନିଷଟି ଦରକାର ଆପଣ ବୁଝିପାରୁଥିବେ। ସେଇଟା ତ ମୁଁ ତାଙ୍କୁ ଯୋଗେଇ ପାରିବି ନାହିଁ। ସେଥିପାଇଁ ମୁଁ ଆମର ସେ ଯୋଉ ଆଜି ଯିଏ ବିଶ୍ୱବିଦ୍ୟାଳୟ ଆସିଥିଲେ ତାଙ୍କୁ କହିଲି କି ଆପଣ ଟିକେ ଯୋଗେଇ ଦିଅନ୍ତୁ ତା ପରେ ସେ ତାଙ୍କୁ ଯୋଗେଇ ଦେଲେ ତାପରେ ତାଙ୍କୁ ଟିକେ ଭଲ ଲାଗିଲା ବୋଧେ? ହୁଏ ତାପରେ ସେ ଟିକେ କିଛି ସମୟ ପରେ ଭଲ ହେଲେ ନିଜେ ନିଜ ମାନେ ତାଙ୍କୁ ଭଲ କରାହେଲା ଆଉ। ତା ପରେ ବି ତାଙ୍କୁ ମୁଁ କେତେ ବୁଝେଇଛି ଆପଣ ଚାଲନ୍ତୁ ଆପଣ ଆଉ କାନ୍ଦନ୍ତୁନି। ଆପଣ ସେ ବୁ କାନ୍ଦିକି ପୁଣି ଅଲଗା ପଳେଇଥିଲେ ତାଙ୍କୁ ମୁଁ ହିଁ ଡାକିକି ତା ପରେ ବୁଝେଇଲି। କି ଆପଣ କାନ୍ଦନ୍ତୁନି ଦେଖନ୍ତୁ ଘର ଅସୁବିଧା ଅଛି ମୁଁ ଜାଣିଚି। ଆଉ ତନୁ ଆପଣଙ୍କ ମାନେ ମୋର ମିତ୍ର ଆପଣଙ୍କ ଉପରେ ଚିଲେଇ ଦେଲେ। ସେଥିପାଇଁ ଆପଣଙ୍କର ଯାହା ବିି ମନ ଭିତରେ ଥିଲା ସବୁ ଯାକ ବାହାରିଗଲା ଲୁହା ଆକାରରେ। କିଛି ଅସୁବିଧା ନାହିଁ ଆପଣ ଛାଡନ୍ତୁ। ଏମତି ତାଙ୍କୁ ବହୁତ ବୁଝେଇଲି।
ଆଜ୍ଞା ତ ଏଇଟା ସବୁଦିନ ଏମିତି ହବ କି ଆଜ୍ଞା?
ଆଁ ସେଇ ଜିନିଷ ଟା ହିଁ ମତେ ଭଲ ଲାଗୁନାହିଁ। ମାନେ ହଁ ଦିନେ ହେଲା ସବୁଦିନ ହେଲା ବାକି କିନ୍ତୁ ତାଙ୍କ ଘରେ ସେମିତି ହଉଚନ୍ତି ମୁଁ ବୁଝିପାରୁଚି। କିନ୍ତୁ ଯେହେତୁ ଘରେ ସମସ୍ତଙ୍କର ଅସୁବିଧା ହୁଏ। ଆପଣଙ୍କୁ ଟିକେ ସମ୍ଭାଳିବାକୁ ପଡେ। କିନ୍ତୁ ଅ ସମସ୍ତଙ୍କର ଅଲଗା ଅଲଗା ମାନେ ଅଛି। ଉପାୟ ଆପଣଙ୍କର ଗୋଟେ ଅଲଗା ଉପାୟ ଅଛି। ଘର ପ୍ର ଅସୁବିଧା କୁ ସମ୍ଭାଳିବାକୁ। ତ ଆପଣ ସେଟା ସମ୍ଭାଳି ଦଉଛନ୍ତି ସିଏ ତ ସେଇଟା କରୁନାହାନ୍ତି। ତ ତାଙ୍କୁ ଟିକେ ସମ୍ଭାଳିବାକୁ କଷ୍ଟ ହଉଛି ତ ସେ ସମ୍ଭାଳିବା ପାଇଁ ଅନ୍ୟ ଅନ୍ୟ ଉପାୟ ଅବଲମ୍ବନ କରୁଛନ୍ତି।
ଆଜ୍ଞା ଆପଣଙ୍କ ସେ ପୁରୁଷ ମିତ୍ର କୁ ଟି ପଚାରିବେ। ସେ କି ଟିକେ କ୍ଷୀର ଖିଆଛୁଆ କି। ନା ତାଙ୍କୁ ଏବେ ବିି ଭାତ ଗୋଳେଇକି ହିଁ ଖୁଆଇ ଦେଲେ ହିଁ ଭଲ ଲାଗେ।
ତାଙ୍କ ଘରେ ଗୋଟେ ତାଙ୍କ ପାଇଁ ଗୋଟେ ଜିନିଷ କରୁଛନ୍ତି ଯୋଉଟା ତାଙ୍କୁ ଦରକାର ନାହିଁ ସେ ତାଙ୍କୁ ମାନେ ତାଙ୍କ ଘରେ ମାନେ ଜବରଦସ୍ତି କରୁଛନ୍ତି ଯୋଉଟା କି ଅଙ୍କୁ ୟାଙ୍କୁ ଅ ମାନେ ଭବିଷ୍ୟତରେ ଅସୁବିଧା କରାଇବ କିନ୍ତୁ ତାଙ୍କ ଘର ଲୋକ ବୁଝୁନାହାନ୍ତି। ସେଇ କଥାଟିି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଜ୍ଞା ତାହେଲେ ଏମିତି କଥା ହେଇଛି।
ଆଜ୍ଞା।
ଓ ୟାର ପରିଣାମ ଟା କଣ ଏମିତି ସବୁଦିନ ତ ବେଶି ହେ ମିତି ଯଦି ସେ ସବୁଦିନ ହେବେ ମୋତେ ଗୋଟେ କଥା କୁହନ୍ତୁ ଆଜ୍ଞା। ଏମିତି ଯଦି ସେ ସବୁଦିନ ହେବେ। ତାଙ୍କୁ ତ ଦିଇଟା କି ତିନିଟା ଲୋକ ଦରକାର ହେଉଛି ତାଙ୍କୁ ସାହାନୁଭୂତି ଦେବା ପାଇଁ ତାଙ୍କୁ ଟିକେ ଠିକ୍ କରିବା ପାଇଁ। ସେଇଟା ବୁଧୁଛନ୍ତି କି ଅଲଗା ପିଲା ବି ବସୁଛନ୍ତି ଆଖପାଖ ଏରିଆରେ। ସେମାନେ କଣ କରିବେ।
ଆଜ୍ଞା ଆଜ୍ଞା ସେଇ ଜିନିଷଟି ହିଁ ମୁଁ ଆଜି ତାଙ୍କୁ ବୁଝଉଥିଲି ସେଇଥିପାଇଁ ତ ଆମେ ଖେଳିଲୁ ନିଜେ ତାଙ୍କୁ ଛାଡି ଦେଇକି ଆମେ ଖେଳୁଥିଲୁ ଆପଣଙ୍କ ସହିତ ତ ସମସ୍ତେ ଅଛନ୍ତି ସାଙ୍ଗସା
ଆପଣ ଯୋଉ ଛାଡି ଦେଇକି ଆସିଲେ ସେଇଟ ତାଙ୍କ ମୁଣ୍ଡରେ ଏବେ ଚାଲିବ କି ମତେ ସେ ଏବେ ବୁଝେଇଲେ ତାପରେ ଛାଡି ଦେଇକି ପଳେଇଲେ।
ତାଙ୍କ ପାଖରେ ମୋ ଉପର ଘରର ମହିଳା ମିତ୍ର ଥିଲା ତାଙ୍କୁ ଆଉ କେହି ଦରକାର ନୁହଁ ତ ତାଙ୍କ ମୁଣ୍ଡରେ କିଛି ବି ଚାଲୁନ
ତ ଆପଣ କାହିଁକି ଯାଇକି ଆପଣ କାହିଁକି ଯାଇକି ଆପଣ ମୁଣ୍ଡ ବଥା କରୁଛନ୍ତି ତାଙ୍କ ପାଖରେ।
କାହିଁକି ନା ମୁଁ ମହିଳା ମିତ୍ର କହୁଥିଲି କି ତାଙ୍କର ବି ଇଚ୍ଛା ଅଛି ଖେଳିବାକୁ। କିନ୍ତୁ ତାଙ୍କ ଯୋଗୁ ସେ ଖେଳି ପାରୁନାହାନ୍ତି ତାଙ୍କର ବି ଖେଳିବାକୁ ଇଚ୍ଛା ଥିଲା ମୋ ମହିଳା ମିତ୍ରଙ୍କର। ସିଏ କହୁଛନ୍ତି ଖେଳିବା ଖେଳିବା ମୋ ମହିଳା ମିତ୍ର ଦୌଡିକି ଆସିଥାନ୍ତି ଖେଳିବା ପାଇଁ। କିନ୍ତୁ ସେ ମୁଁ ସେତେବେଳେ ମାନେ ସିଏ ଚାହୁଁଛନ୍ତି କି ସେ ଟିକେ ଖେଳିପାରିବେ କିନ୍ତୁ ଖେଳି ପାରୁନାହାନ୍ତି ଏଙ୍କ ଯୋଗୁ ଆଉ ଯଦି ଛାଡି ଦେକି ପଳାଇବି ତାହେଲେ ସିଏ କହିବେ କି ମତେ ଛାଡିଦେକି ପଳେଇଲେ। ତ ସେଥିପାଇଁ ନା ସେ ଛାଡି ପାରୁଛନ୍ତି ନା ସେ ଖେଳି ପାରୁଛନ୍ତି। ତାଙ୍କର ଟିକେ ମନଟି ଥିଲା ଟିକେ ଖେଳିବାକୁ ସମସ୍ତେ ଆମେ ଖେଳୁଥିଲେ ଯେହେତୁ।
ତ ତା ଆପଣଙ୍କ ମହିଳା ମିତ୍ରଙ୍କୁ ଗୋଟେ ଏମିତି କଥା ମାନେ କୁହନ୍ତୁ କି ସେ ଏମିତି କହିବେ ଯେମିତିକି ସେ ଚୁପଚାପ ଆସିକି ଖେଳିବେ। କାରଣ ସିଏ ମହି ସିଏ ଆପଣଙ୍କ ଆପଣଙ୍କ ଉପର ଘର ମହିଳା ମିତ୍ରଙ୍କ ସହ ଭଲ ସମ୍ପର୍କ ମାନେ ଭଲ ଦୋସ୍ତି।
କିନ୍ତୁ ସିଏ ତାଙ୍କୁ ବୁଝେଇ ପାରୁନାହାନ୍ତି ଯେହେତୁ ସିଏ ତ ମତେ ଆଜି ଯାଏ ବୁଝେଇ ପାରି ନାହାଁନ୍ତି ସେ ତାଙ୍କୁ କଣ ହିଁ ବୁଝେଇବେ କହିଲେ।
ବୁଝେଇବା କଣ ଅଛି ବୁଝେ ବୁଝେଇବା ମାନେ କହିଲେ ଗ
ଆପଣ ରଖନ୍ତୁ ସମୟ ହେଇଗଲାଣି ମୋର ମୋ ଘରେ ଡାକିଲେଣି।
ଆଜ୍ଞା।